ହଲୋ, ହଁ ଆଉ କଣ କରୁଛ?
ମୁଁ ମୁଁ ଶୋଇଛି।
ଆଚ୍ଛା ଆଚ୍ଛା। ଆଉ ଆଜି କଣ ଖାଇଥିଲ?
ଆଜି ଖାଇଥିଲି ଭାତ, ଡାଲି, ପୋଟଳ କୁର୍ମା। ହଁ ତମେ?
ହଁ ମୁଁ ଆଜି ଭାତ, ସୋୟାବିନ୍ ଆଉ ଆଳୁ ବଡି ତରକାରୀ ଆଉ ଆମ୍ବ।
ଆମ୍ବ ଖାଇଥିଲ ଆ ଆମ୍ବ କୋଉଠି ମିଳିଲା?
ଆମ୍ବ ଆମ ଘରେ କିଣିକି ଆଣୁଛନ୍ତି ବାହାରୁ।
ଓହୋ ଏଠି ଆମର ଆମ୍ବ ମିଳୁନି।
ଆମ୍ବ ମିଳୁଛି ବା ତମେ ଯାଇକି ମାର୍କେଟରେ ସିନା ଦେଖିଲେ ହବ।
କେଜାଣି ବାବା ତ କିଛି ଘରକୁ ଆଣୁନାହାନ୍ତି।
ହଁ ତମେ କୁହ ଟିକେ ଜିଦ୍ଦି କର ତମେ ଆଣିବେ ତ ତାପରେ।
ତ ଏବେ ତ ଜିଦି କରିବାକୁ ପଡିବ ଆଉ ନିହାତି ଆମ୍ବ ଦରକାର ଆଉ।
ହଁ ନହେଲେ ଆମ୍ବର ମାନେ ଉ ମାସ ଟା ପଳେଇବ ତାପରେ ଆଉ ଆମ୍ବ ଖାଇପାରିବେନି।
ହଁ ପା ଆମ୍ବ ନହେଲେ ଭାତ ତଣ୍ଟି ଏ ଗଳୁନି।
ଆଜ୍ଞା ମୋର ବି ସେୟା।
ଆପଣ କ ଆଜ୍ଞା କହିଲେଣି।
ହଁ ମୁଁ ଟିକେ ଶ ଶଳୀ ଶଳୀନତା ଅ ର
ସେଇଟା ସେଇଟା ସେଇଟା ହଉଛି ଶାଳୀନତା।
ହଁ ସେଇ ଶାଳୀନତା ରଖିକି କଥା ହୁଏ ମୁଁ ଟିକେ।
ଆଜ୍ଞା।
ଆଜ୍ଞା ମୁଁ ଏମିତି ମାନେ କ କଥା ହେଇ ମୋର ଅଭ୍ୟାସ ହେଇ ଗଲାଣି ମୁଁ ଏବେ ଏମିତି କଥା ହେଲେ ମୁଁ ଆଜ୍ଞା ଆପଣ ହିଁ କରୁଛି।
ଆଉ ଡାଲମା ତିଆରି ର ପ୍ରଣାଳୀ ମତେ ଟିକେ କହିପାରିବେ?
ଆଜ୍ଞା ନିଶ୍ଚିନ୍ତ ଭାବରେ କହିପାରିବି ହଉ ମୁଁ କହୁଛି ଶୁଣନ୍ତୁ ଆପଣ। ହଁ ପ୍ରଥମେ ଆପଣ ଯୋଉ ଯାହାବି ପରିବା ଆପଣଙ୍କୁ ପସନ୍ଦ ଆପଣ ସେଇଗୁଡିକ କାଟିଦେବେ।
ମତେ ପରିବା ଭିତରେ ଭେଣ୍ଡି ପସନ୍ଦ ଭେଣ୍ଡି କାଟିବି?
ନା ନା ନା ନା ଡାଲମା ରେ ଭିଣ୍ଡି ପଡେନି। ଡାଲମାରେ ପଡେ ଆମର ମୁଁ କହୁଛି ଆପଣଙ୍କୁ। କନ୍ଦମୂଳ ବି ନାହିଁ ମୁଁ କହୁଛି ଆପଣଙ୍କୁ। ଡାଲମା ରେ ପଡ଼େ ଆମର ସାରୁ ମାଟିଆଳୁ ବାଇଗଣ କଦଳୀ ଆଳୁ ଆଉ
କ ପାଚିଲା କଦଳୀ?
ନାଇଁ କଞ୍ଚା କଦଳୀ ପାଚିଲା କଦଳୀ କୋଉଠି ପଡେ?
ଓହୋ ମତେ ଲାଗିଲା ମୁଁ ଜାଣିନି ନା ତିଆରି କେମିତି ହୁଏ କଣ ପଡିକି ସେଇଥିପାଇଁ।
ଆଚ୍ଛା ଆଚ୍ଛା ହଁ ମୁଁ ଶିଖଉଛି ଆପଣଙ୍କୁ ଶୁନାହାନ୍ତି ତାପରେ ନହେଲେ ଆଉ କଣ ପକେଇବେ କହିଲେ? ହଁ ଆଉ ପକେଇବେ ଯୋଉ ପକେଇ ପାରିବେ ଆପଣ ଆମର କଣ ଗୋଟେ କଖାରୁ ଆପଣ ଯାହା ଭଲ ଲାଗେ ୟା ଭିତରୁ ଆପଣ ପକେଇଦେଲେ। ହେଲା କାଟିକି ତାପରେ ଆପଣ ପ୍ରେସରରେ ପକେଇଦେବେ। ତାପରେ ସେଥିରେ ଟିକେ ଲୁଣ ହଳଦୀ ଆଉ ଟିକେ ଅଦା ଲଙ୍କା ଛେଚି ଦେଇକି ପକେଇଦେବେ। ତାପରେ ଗୋଟେ ପ୍ରେସର କୁକର ରେ ତିନୋଟି ସିଟି ମାରିଦେବେ।
ଆଜ୍ଞା ତିନିଟା ରୁ ଅଧିକା ମାରିଲେ ହବନି ଡାଲି ଫିଟିଯିବ।
ହଁ ବେଶୀ ସିଝିଯିବ। ଆପଣ ଟିକେ କିଛି ଶୁଣନ୍ତ ଆପଣ ଟିକେ କଣ କହୁଥାନ୍ତେ ମୁଁ ଟିକେ ଚାହା ଟା ଦେଇକି ଆସେ।
ଆଜ୍ଞା ଆଜ୍ଞା।
ଖାଲି ରଖନ୍ତିନି ଆପଣ କିଛି କହିଚାଲନ୍ତୁ।
ଓ ଆ ମୁଁ କିଛି କହିଚାଲିବି ଏମିତି ନନଷ୍ଟପ୍। ତାହେଲେ ଯଦି ଆମେ ଚାହିଁଆ କି ତା ଡାଲମାରେ ଆମେ କଦଳୀ ପକେଇବା କନ୍ଦମୂଳ ପକେଇବା। ୟ ଫର ଆମେ ଫ୍ରୁଟସ ବି ପକେଇକି କରିପାରିବା ଡାଲମା ନା କରିପାରିବାନି? ମାନେ ଫ୍ରୁଟସ ବି ତ ସେଇ ପକେଇଲେ ଭଲ ଲାଗେ ନା ତ ଡାଲମାରେ ଆମେ ସେ ଫ୍ରୁଡୁସ ଗୁଡା ବି ଆଡ କରିବା। ସେଇଟା ଗୋଟେ ନିୟୁ ଟେଷ୍ଟ ଦବ। ହଁ ସେଇ ହଁ ଆଜ୍ଞା ଫଳ ଫଳ ଫଳ ପକେଇଲେ ତ ତାର ଗୋଟେ ନୂଆ ହିଁ ରେସିପି ବନିବ ପ୍ରଣାଳୀରେ ତିଆରି କଲେ
ଆଜ୍ଞା ଆଜ୍ଞା ଫଳ ମାନେ ନାଇଁ ନାଇଁ ନାଇଁ ନାଇଁ ଆପଣ ଫଳ ପକେଇ ପାରିବେନି ମୁଁ ଆ ଟି କଥାରେ ବାଉଳାରେ କହିଦେଲି।
ମତେ ଲାଗିଲା ଫଳ ବି ପକେଇ ହବ।
ନାଇଁ ନାଇଁ ନାଇଁ ନାଇଁ ଡାଲ ମ ଫଳ ପକାନ୍ତିନି, ଡାଲ ମାରେ କେବଳ ପନିପରିବା ପଡେ।
ମୋର ମନ ପସନ୍ଦ ହଉଛି ଆମ୍ବ।
କିନ୍ତୁ ଆପଣ ଆମ୍ବକୁ ତା ସହିତ ଖାଇପାରିବେ କିନ୍ତୁ ଡାଲମାରେ ପକେଇ ପାରିବେନି ପୁରା ଟଷ୍ଟ ମାନେ ସଵାଦ ବିଗିଡିଯିବ।
ଡାଲମାରେ ମୁଁ ଚିନି ପକେଇକି ଖାଇଲେ ମତେ ବହୁତ ଭଲ ଲାଗେ ଆ? ଆପଣଙ୍କୁ?
ଏହେ ଡାଲ ମ ଆପଣ ଚିନି ପକେଇ ଖାଆନ୍ତି।
ଯୋଉ ଡାଲି ଡାଲିମ। ଡାଲମା ନୁହଁ।
ଓହୋ ହଁ ମିଠା ଡାଲି ଥାଏ, ତାକୁ କୁହନ୍ତି ଅଭଢଡ ାରେ ଖାଆନ୍ତି ମିଠା ଡାଲି।
ହଁ ସେଇଟା ଭଲ ଲାଗେଛି
ହଁ ସେଇଟା ଭଲ ଲାଗେ।
ହଁ ଆଜ୍ଞା ମତେ ବି ସେଇଟା ବହୁତ ଭଲ ଲାଗେ ତ ସେଇଟାର ରେସିପି ଟିକେ ସେଇଟାର ତିଆରି କରିବାର ପ୍ରଣାଳୀ ଟିକେ ଆମକୁ କହିଲେ ଆମେ ଆପଣଙ୍କ ପ୍ରତି ଚିର ଉପକୃତ ହୁଅନ୍ତୁ।
ସେଇଟାର ପ୍ରଣାଳୀ ମୁଁ ଜାଣି ନାହିଁ ଆଜ୍ଞା।
ଆଜ୍ଞା ଆଉ ଡାଲିକୁ ଆମେ ବିନା ଡାଲମାକୁ ଆମେ ବିନା ପ୍ରେସର ରେ ବି କରିପାରିବା। ତ ସେଇଟାର ଟିକେ ଟିକେ ବନେଇବାର ପ୍ରଣାଳୀ ଟା ମତେ କହିଲେ ମୁଁ ଟିକେ ଆପଣଙ୍କ ପ୍ରତି ଚିର ଉପକୃତ ରୁହନ୍ତି।
ହଁ ବିନା ପ୍ରେସର ରେ ସେମିତି ଆପଣ ସେହି ପ୍ରଣାଳୀ ଯାହା କହିଲି ସେୟଆ କରିବେ କିନ୍ତୁ ଅଦା ଲଙ୍କା ଟା ଛେଚିକି ଆଗ ପକେଇବେନି। ଆଗ ପରିବା ଗୁଡାକ ହଳଦୀ ଓ ଲୁଣ ପକେଇକି ସିଝେଇବେ ଗୋଟେ ଡେକଚି ରେ କି ଯାହା। ବାସନ ରେ ଆଜ୍ଞା ଶିଜି ଗ ସିଜି ଗଲା ପରେ ତାକୁ କାଢିଦେବେ ମାନେ ତାକୁ ଟିକେ ଗ୍ୟାସ ରୁ ଓହ୍ଲେଇ ଦେବେ ତାପରେ ଗୋଟେ କରେଇରେ ତେଲ ଟିକେ ପକେଇକି ତା ଦେହରେ ଫୁଟଣ ପକେଇ ଦେଇକି ତା ଦେହରେ ଅଦା ଲଙ୍କା ଛେଚା କୁ ପକେଇଦେବେ ତାପରେ ଡାଲମାଟା କୁ ବଘାରିଦେବେ।
ଆଚ୍ଛା ଧନ୍ୟବାଦ ଆଜ୍ଞା ଏଇ ପ୍ରଣାଳୀ ଟା ମତେ ଦରକାର ଥିଲା ଆଉ ଭାତ ଭାତ ଟା କେମିତି ହୁଏ ମତେ ଖାଲି କହିଦଲେ ମୁଁ ଭାତ ଡାଲମା ଆଉ ଆମ୍ବ ଲଗେଇ ଖାଆନ୍ତି।
ହଁ ଭାତଟା ଭାତ ଟା ବହୁତୁ ସହଜ। ଭାତ ଟା ଆପଣ ଗୋଟେ ଯେତିକି ଖାଇବେ ସେଇ ଅନୁସାରେ ଆପଣ ଟିକେ ମାନେ ଚାଉଳ ଯେତିକି ଆପଣ ମନେଙ୍କର ଗୋଟେ ଗ୍ଲାସ ଚାଉଳ ପକେଇବେ ତ ଆପଣ ତିନି ମାନେ ହଁ ତିନି ଗ୍ଲାସ ପାଣି ପକେଇବାକୁ ପଡିବ।
ଆଜ୍ଞା।
ହଁ ତ ଆପଣ ପାଣି ପକେଇଦେଲେ ତାପରେ ପାଣି ଟା ଟିକେ ଫୁଟେଇଲା ପରେ। ତ ସେଥିରେ ଚାଉଳ ଟା ଧୋଇକି ପକେଇଦେବେ।
ଆଜ୍ଞା।
ତାପରେ ଭାତକୁ ଫୁଟିବାକୁ ଦେବେ। ତାପରେ ଯେତେବେଳେ ଦେଖିବେ ଆପଣ ଟିକେ ମଝିରେ ମଝିରେ ଯାଇକି ଆପଣ ଦେଖୁଥିବେ ଡଙ୍କିରେ ଟିକେ ଗାଡିକି ଭା ଭାତଟା ମାନେ ହେଇଛି କି ନାଇଁ। ହଁ ସେମିତି ତାପରେ ଦେଖ ନା ଆମ ଘରେ ତ ପକାଏନି ମୁଁ ଆଉ କିଏ କିଏ ତ ପକାନ୍ତି ଲୁଣ। ଆମର ତ ବିନା ଲୁଣ ରେ ଖାଉ ଭାତ ଟା।
ଆଉ ହଳଦୀ ବି କେହି କେହି ପକାନ୍ତି ଯେହେତୁ ସାଧା ଭାତ ଖା କରନ୍ତିନି ବୋଲି କୁହନ୍ତି।
ହଁ ହଁ ଆମ ଘରେ ଗୁରୁବାରରେ ଏମିତି ହଳଦୀ ଟିକେ ପଡେ।
ଆଜ୍ଞା ତ ଭାତ ଡାଲମା ତ ସରିଗଲା ଏବେ ଆପଣ ମତେ ଗୋଟେ ଭଲ ତରକାରୀ ର ବ୍ୟଞ୍ଜନ ର ରିନ ପ୍ରଣାଳୀ ପ୍ରସ୍ତୁତ ପ୍ରଣାଳୀ କହିଲେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହେବି।
ଅ ତରକାରୀ କୋଉ ତରକାରୀ କହିବି କହିଲ ଟିକେ।
ଆପଣ ଯୋଉ ବି ତରକାରୀ କହିବେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହେବି।
ହଉ ତାହେଲେ ମୁଁ ଆପଣଙ୍କୁ କହୁଚି ଚିକେନ ତରକାରୀ।
ନା ନା ଭାତ ଡାଲମା ସହିତ ଆପଣ ଚିକେନ କୁ କେମିତି କମ୍ପେୟାର କରିଦେଲେ ଏଇଟା କଣ ଆମର ସଂସ୍କାର।
ଆପ ଆପଣ ଟିକେ ଓଡିଆ କହୁନାହାନ୍ତି ଆପଣ କେମିତି ଅ ତୁଳନା କରିଦେଲେ।
ଆଜ୍ଞା ମୁଁ ଆପଣଙ୍କୁ ସନସ ଆଜ୍ଞା ଆଜ୍ଞା। ତ ଆପଣ ଆମକୁ ଗୋଟେ ସାଧା ଛତୁ ତରକାରୀ ହେଇଯାଉ କି ପନିର ତର ପନିର ତରକାରୀ କରନ୍ତୁ ପନିର ତରକାରୀ। ଭାତ ଡାଲମା ପନିର ତରକାରୀ ଆଉ ଘିଅ ଟିକେ ପଡିଲେ ଭଲ ହୁଅନ୍ତା ଅରୁଆ ଭାତରେ।
ଆଜ୍ଞା ଆଜ୍ଞା ହଉ ମୁଁ ପନିର ତରକାରୀ ଆପଣଙ୍କୁ କହୁଚି ପନିର ତରକାରୀ ବେଶୀ କିଛି ନାହିଁ। ଆପଣଙ୍କୁ ପ୍ରଥମେ ପନିର କୁ ଟିକେ ପାଣି ରେ ଫୁଟେଇ ଦବାକୁ ପଡିବ।
ପନିର କୁ ଫୁଟା ହୁଏ କଣ ପାଇଁ?
ହଁ ସେ ଗୋଟେ ପନିରକୁୁ ଟିକେ ଅ ନରମ କରିବା ପାଇଁ ସେଟା ଆଜ୍ଞା ଆଜ୍ଞା। ନରମ କରିବା ପାଇଁ ପାଣିରେ ଟିକେ ନାଁକୁ ଫୁଟିଦବା ଅଳ୍ପ ସମୟ ତାପରେ ପନିରକୁୁ ଛାଣିଦବା।
ଆଜ୍ଞା।
ତାପରେ ଟିକେ ତେଲ ପକେଇ ଦେଇକି ପନିରକୁ ଭାଜିଦବା।
ଆଜ୍ଞା।
ତାପରେ ତାକୁ କାଢିଦେବେ ତାପ ଆପଣ ଟିକେ ପନିରର ବଟର ପଡିଥିବା ଖାଇବେ ନା ମାନେ ଖାଲି
ବଟର ପନୀର୍ ମଶାଲା।
ହଉ ସେଇଟା କରୁଛି ତାପରେ ଆପଣ କଣ କରିବେ ନା ଆପଣ ସେଥିରେ ଆପଣ ଟିକେ କଣ କରିବେ ଯୋଉ ଗୋଟେ ଥାଏ କଣ ସେଟାକୁ କୁହନ୍ତି ମୁଁ ଭୁଲିଗଲି ଧଳା ଧଳା ଯୋଉ ଥାଏ।
ଆଛା କା କା କାଜୁ ମଗଜ ନା କଣ ଚାରୁ ମଗଜ ଚାରୁ ମଗଜ।
କାଜୁ ଆଉ ଚାରୁମଗଜ ଏଇ ଦ ଦୁଇଟି ଜିନିଷ ପଡେ।
ତାକୁ ଆଗ ପାଣି ରେ ବତୁରେଇ ଥିବ ତାକୁ ଗ୍ରାଇଣ୍ଡିଙ୍ଗ କରିଦବ।
ଆଜ୍ଞା ଆଜ୍ଞା ତାକୁ ଆପଣ ପ୍ରଥମେ ପାଣିରେ ବତୁରେଇକି ତାପରେ ଗ୍ରାଇଣ୍ଡିଙ୍ଗ କରିଦେଇକି ତାକୁ ମସଲାରେ ପଡିଲେ ସେଇଟା ବଢିଆ ଲାଗେ ତାପରେ ଆପଣ ଯେତେବେଳେ ପ୍ରଥମେ ତେଲ ପକେଇବେ ତେଲରେ ଟିକେ ଅ କନ୍ ପକେଇବେ କହିଲେ ପ୍ରଥମେ ଆପଣ
ପନିର ଟାକୁ ଭାଜିଦେବି ଟିକେ ତାପରେ ଆଳୁ ଟିକେ ହଁ ଆଳୁ ବି
ଆଳୁ ବି ଭାଜିକି କାଢିଦେଇଥିବେ ଯଉ ତରକାରୀ ହବ ଯୋଉଟା ସେତେବେଳେ ତେଲ ନୁହେଁ ଆପଣ ତେଲ ହଁ ବକି ବଟର ଟିକେ ପକେଇଦେବେ ତାପରେ ସେଥିରେ ସେ ଯୋଉ ଚା ମାନେ ତାପରେ ସେଥିରେ ମସଲା ପଡେ ନା ଅଦା ରସୁଣ ମତେ ସେଟା ଟିକେ ମନ ପଡୁନି ବଧେ ହୁଏ ପଡେ।
ନାଇଁ ହଁ ହଁ ଅଦା ରସୁଣ ବି ପଡେ ଆଜ୍ଞା। ତା ଧୀରେ ହଁ ଆଜ୍ଞା ତାକୁ ଟିକେ କଷିଦେବେ କଷି ଦେଇକି ପାଣି ଦେଇକି ପନିର ଆଳୁ ପକେଇ ଦେଇକି ଛାଡିଦେବେ। ସେ ଫୁଟିବ ଫୁଟିକି ହେଇକି ଯିବ ତରକାରୀ ଆଉ। ପନିର ମସଲା ଆଚ୍ଛା ହଁ ଆଜ୍ଞା ଗରମ ମସଲା
ହଁ ଗରମ୍ ମସଲା ତ ସବୁଥିରେ ପଡେ।
ନାଇଁ ଗରମ ମସଲା ଟା ଡାଲମାରେ ବି ପଡେ ତାହେଲେ ଆରେ ହଁ ହଁ ଡାଲମା କଲା ବେଳେ ହିଙ୍ଗ୍ ଟିକେ ପକେଇଦେଲେ ବା ସ୍ଵାଦ ଟା ବୋହୁତ ଭଲ ଆସେ।
ହଁ ଡାଲଚିନି ଯୋଉ କହନ୍ତି ସେଇଟା ପଡେ ମାନେ ଆମର ପଡେନି ଆମର ନଣ ମାନେ ଖାଲି ରେ ବୁ ତୁ ବଢିଆ ଲାଗେ କ୍ ଚୋଲ୍ ଗୋଟେ ତ ମୁଁ ତ ଦେଖିଲି ଏବେ କିଛି ଦିନ ତଳେ ଦୋକାନ୍ ଯାଇଥିଲି ସେଠି ଥିଲା ଡଲମା ପାଉଡର।
ହଁ ଡାଲମା ପାଉଡର ସେଇଟା ଆକଚୁଲି ପକେଇଲେ କେମିତି ଲାଗୁଚି କହିଲେ। ସେଇଟା ପକେଇଲେ ଲାଗୁଚି ଯୋଉ ମନ୍ଦିରରେ ଯେମିତି ଡାଲମା ହୁଏ ନା। ପୁରା ସେମିତି ଲାଗୁ ସେମିତି ଲାଗୁଚି।
ଓହୋ ଆପଣ ପକେଇକି ଖାଇଚନ୍ତି ତାହେଲେ।
ନାଇଁ ମୁଁ ପକେଇନି କେବେ କିନ୍ତୁ ମୁଁ ଶୁଣିଚି ସେଇ ସବୁ ଜିନିଷ ସେଇଟା କହିଲି ମୋ ଏକ୍ସପିରିଏନ୍ସ ରୁ।
ଓହ ଆପଣ ସେଇଟା ଅନୁଭବ କରିଚନ୍ତି ମାନେ ଅନୁଭୂତି ନେଇଛନ୍ତି ଆପଣଙ୍କ
ଆଜ୍ଞା ଆଜ୍ଞା ଆଜ୍ଞା।
ହ ଆପଣ ତ ବଢିଆ ଅନୁଭୂତି ନେଇଚନ୍ତି ଆଉ।
ଆପଣଙ୍କ ଠାରୁ କମ୍ ଆଜ୍ଞା।
ହଁ ମୋ ଭଳିଆ କଣ ଅନୁଭୂତି ନେଇ ପାରିବେ।
ଆଜ୍ଞା ଆପଣ ଟିକେ ଆମ ଠାରୁ ଦଶ ପାଦେ ଆଗୁଆ ଅଛନ୍ତି। ଆମେ ଗୋଟେ ପାଦ।
ଆପଣ ଧୀରେ ଧୀରେ ବଡ ହଉଚନ୍ତି ଧୀରେ ଧୀରେ ବଡ ହବା ସହିତ ଆପଣଙ୍କର ଉଁ ପାଦ ବି ଆଗ ଆଗକୁ ବଢିବ ଆଜ୍ଞା। ହୋଉ ମୋର ଟିକେ ସମୟ ହେଇଗଲାଣି ମୁଁ ଯାଉଚି।
ଆଜ୍ଞା ଆଜ୍ଞା।